ଆଃ ହ୍ୟାଲୋ।
ଲୋ
ଆ, ଭାଉଜ କଣ କରୁଛ?
ଏଇ ମୋ ମାଛରେ ଟିକେ ଛାଣୁ ଥିନି ଲୋ।
ଓହୋ ହଁ ଆଜି ବାରଟା ଅଛି ଆଉ।
ହଁ।
ଆଉ କୁଆଡେ ଯାଇଥିଲ ଏତେ ଦିନ ହେଲା ତୋମର ଦେଖା ଦର୍ଶ ସମାନ କିଛି ନାହିଁ।
ନାଆଲୋ ମା ଦେହ ଟା ଭଲ ନଥିଲା ତାପରେ ଇଆଡେ କାମରେ ଟିକେ କାମ ଥିଲା ଦେହଟା ବି ଭଲ ଲାଗୁନଥୁଲା।
ହୁଁ,
ଆଉ
କୁଆଡେ ଯାଇଥିଲ କୁଆଡେ ଗୋଟେ ଶୁଣୁଥୁଲି?
ହଁ। ଯାଇଥିଲି ପା ଏକାଥରେ ମାର୍କେଟ୍ ଯାଇଥିଲି। ଆଉ ରଜ ପାଇଁ ଏକାଥରେ ମେଡ଼ିକାଲ୍ ଯାଇଥିଲି ଆଉ ଏକାଠି ରଜ ପାଇଁ ଦିନିଷ ଲୁଗାପଟା ଦୀଖଣ୍ଡ ଧରିକି ଆସିଲି ଆଉ।
ଭଲ ଆଉ। ଆମର ବା ରଜ ପାଇଁ କିଛି କିଣା କିିଣି ହେଇନି ମୁଁ ଟିକେ ବ୍ୟସ୍ତ ରହିଯାଉଚି ତ। କିଛି ହେଇନି ଦେଖିବା ଭାବୁଚି କାଲିକି ଯିବୁ ବୋଲି।
ହଁ ଯାଅ କି କିଣି ଆଣିବ ଏଇନା ରଜରେ ସୁଦ୍ଧା ଭିଡ଼ ଆଉ।
ହୁଁ।
ଆମେ କାଲି ଯାଇଥିଲୁ ଯେ ବହୁତ ଭିଡ।
ହୁଁ। ଆଛା ଆଉ ସେ ଯୋଉ ତମ ସାନ ଯାହାଙ୍କର କଣ ଜନ୍ମଦିନ ଥିଲା ମୁଁ ଶୁଣିଥିନି ସେଦିନ।
ହଁ ଜନ୍ମଦିନ ଥିଲା ପା ଜନ୍ମଦିନ ଥିଲା। କେକେ କଟା ହେଲା।
ଆଉ କଣ ସବୁହେଲା।
ପୁରୀ ଡାଲମା। ଯୋଉ ହଁ। ହେଲା ତ।
ହ ଆଉ କିଏ କିଏ ସବୁ ଆସିଥିଲେ?
ହଁ ସବୁ ଏଇଠି ଆମ ଘର ପାଖରେ ଯେଉଁ ଯେଉଁ ଯା ହେବେ ଶାଶୁ ହେବେ ଆମ। ପୁଅ ନଣନ୍ଦ। ସେ ସବୁ ଆସିଥିଲେ ଆଉ।
ଆଚ୍ଛା।
ଏମିତି ପ୍ରୋଗ୍ରାମ ନଥିଲା ତାଙ୍କ ଆଡ଼େ ତାଙ୍କର। କରନ୍ତିନି। କିନ୍ତୁ ତାଙ୍କର କରନ୍ତିନି ବୋଲି ଆମେ ଯାହାହେଲେ କିଛି କରିବୁ ନା ନାହିଁ। ସେଥିପାଇଁ ଯେ ଆଉ କଣ ସକାଳେ ମନ୍ଦିର ଫନ୍ଦିର ଆଉ ତାଙ୍କ ଆଡ଼େ ନାହିଁ ବୋଲି ଆମେ କଲୁନି କାଲି ସନ୍ଧ୍ୟାବେଳେ କେକ୍ ଟିକେ ଆଣି କାଟିଦେଇ। ପୁରୀ ଆଉ ତରକାରୀ କରିଦେଲୁ। ପୁର ଦେଇକି ଏଇ ଘର ପାଖରେ ଯୋଉମାନୋନ ସବୁ ଖାଇଲୁ ଆଉ।
ଚାରଦିନି।
ଆଉ ଏଇନା ଏଇ ଯୋଉ ଭାଇ ଆସିବାର ର ଜ ପାଇଁ। ଭାଇ ଆସିବାର ଅଛନ୍ତି ତ ସେଥିପାଇଁ ଟିକେ ମାଛ ଛାଣି ଦେଉଛି। ତକାରି ଟିକଏ କରିବା ଆଉ।
ଓୋ ଯାହାହେଲେ ଭାଇ ଆସିବେ ଯେହେତୁ ବାରଟା ଅଛି। ଛି ଟିକେ ଆଇଁସ। ନକରିବ କି। ମାଛ କଣ ତରକାରୀ କରିବ ମାଛ ମାଛରେ ମାଛ ବେସର ମାଛ ମସଲା ମା ଛ ଫ୍ରାଏ ନା କଣ କରୁଛ?
ଟା ଭଲ ଲାଗେ ଆଉ ଯାହାନି ଭାଇ ଆ ଆଉ ମାଛ ବେଶ ନ କରିକି ମାଛ ମ କଲା କରିର୍ଦିନ
ଆଛା ଆଉ ତା ସାଙ୍ଗରେ ଆଉ
ତା ତା ସାଙ୍ଗରେ ଏ ଡାଲିଟିଏ କରିବି ଭଜା କରିବି ଆଉ ସାଲାଡ଼ ଦେଇଦବି ପା ପୋଡ଼ ଦୁଇଟା ଛାଣିଦେବି ଆଉ।
ହେଲା ଏତେ ପ୍ରକାର
ତାପରେ ଏ ଖରା ଦିନକୁ ଏତେ ବି କରିବାକୁ ଭଲ ଲାଗୁନିଁ।
ହଁ ଖରା ଗରମ ବି ବହୁତ ବହୁତ ହଉଛି ଗୁଳୁ ଗୁଳି ହଉଛି ଖାଲି ଗରମ
ତା ପରେ କାଲି ବର୍ଷା ହେଇଥିଲା। ହେଲେ ରାତିରେ ଥଣ୍ଡା ଲାଗିଲା ଏ ଦିନରେ ଏଇ ଯୋଉ ଖରା ହେଉଛି ଏ ଭାରି ଗରମ। ପଟମ୍।
ହୁଁ ଆଚ୍ଛା।
ଆଉ ତମର କଣ ହଉଛି ନା ସ୍କୁଲରୁ ଆସିନ।
ଥିଲା ଟିକେ କାମ ତ ସେଥିପାଇଁ ଯାଇଥିଲି।
ଓହୋ।
ଆସିନି ଘରକୁ ଏଇ ଯାଉଛି ଆଉ।
ଓହୋ ଆଉ ଝିଅ?
ଝିଅ ଘରେ ଥିଲା ତାକୁ ଛାଡିକି ଯାଇଥିଲି ମୁଁ ସକାଳୁ ତାକୁ ଉ ଠେଇକି ବ୍ରସ କରରେଇକି ଆଉଟିକେ ଧରିକି ମୁଁ ଯାଇଥିଲି ଆଉ ସେ ଘରେ ଥିବ ମୁଁ ଏଇ ଯିବି ଏଇନା ଆଉ।
ଓ ହୋ।
ଆଉ ତମର ଆଜି କଣ ହଉଛି?
କଣ କହିଲ?
ବୋଲି ଆଜି ତମର କଣ ହଉଛି ବାର ଅଛି ତ।
ନା ଆମର କିଛି ହେଇନି। ରାତି ବେଳକୁ ଦେଖିବା, କଣ ଟିକେ କରିବା। ଆଉ ଦିନ ବେଳେ ତ ମୁଁ ଏଇନା ନଥିଲି ନା ଆଉ। ଏତେବେଳେ ହେଲାଣି ଆଉ କଣ କରିବା ସେ ରାତି ବେଳକୁ ଯାହା କରିବା ଆଉ।
ନା, ସେଇଟା ଠିକ୍। ଦିନ ଥାଉ ଥାଉ ଟିକେ କରିଦବ। କାରଣ, ରାତି ବେଳକୁ ତ ଯେଉଁ ମେଘ ପବନ ହେଉଛି।
ହଁ।
ଦିନ ଥାଉ ଥାଉ କରିଦବ ଆଉ।
ହଁ ସିଲାନି। ହଁ ମୁଁ ଟିକେ ଛତୁଆ ଖାଇକି ଯାଇଥିଲି ଆଉ।
ଛତୁଆ ତ ବଢ଼ିଆ।
ହଁ ମରା ଆଉ ନହେଲେ, ସକାଳୁ ଆଉ କିଛି ବନେଇବାକୁ କଣ ସମୟ ହଉଛି? ଛତୁଆ ଟିକେ ଗୋଳେଇକି ଖାଲି ପିଇ ଦେଲେ, ହେଲା ଆଉ।
ନା ରେ ମା, ମୁଁ ସକାଳୁ ଏଇ ଆଜି ଡେରି ହେଲା, ରା ଗାଧେଇବା ଆଜି ଡେରି ହେଲା ଘର ଦ୍ବାର ଟିକେ ଝଡ଼ାଝଡ଼ି କରିଥିଲି ରଜ ପାଇଁ।
ହଁ ସଫାସୁଫି ରହିବ ଆଉ।
ଶୋଇଲା ଏଇନା ଗାଧୋଇକି ଠାକୁର ପୂଜା କରିକି ମୁଁ ଗଲି ଟିକେ ଚା ପିଇଦେଲି ବିସ୍କୁଟ୍ ଦୁଇ ଖଣ୍ଡେ ଚା ଟିକେ। କରିଦେଇକି ମାଛ ଦୁଇଟା ଛାଣୁଛି ତରକାରୀ କରିବା ଆଉ।
ହୁଁ। ଜଲଦି ଜଲଦି କରିଦିଅ, କାହିଁକି ନା ଗରମ ହଉଛିି ନା? ବହୁତ ଭାରି କଷ୍ଟ। ଖରାଦିନ ରୋଷେଇଟା
ପଦା ଚୁଲିରେ ବସେଇଛି। ଏ ଗ୍ୟାସ୍ ସମସ୍ୟା, ଯଉଭଳିଆ ସବୁ କଥାରେ ଗ୍ୟାସ୍ କୁ ଅନେଇଲେ ହଉନାହିଁ।
ହଁ ନା ଗ୍ୟାସ ତ ମିଳୁନି ବହୁତ କଷ୍ଟରେ ମିଳୁଛି ସେ ବି ବହୁତ ପଇସା।
ସେଇପା ତରକାରୀ କରି ଭା ମାଛ ଛାଣିଦେଲେ ଭାତ ଭାତ ବସାଇ ଦେବି ବରଂ ତରକାରୀ ପତ୍ର ଘରେ କରିଦେବି ପଛେ
ଆଛା। ତମ ବାପା ଘର ଟା କୋଉଠି ତ?
ଆମ ବାପଘର ଯୋଉ ଘ ଘସି ପୁରା
ହଁ ବହୁତ ଦୂର ହେଇଯାଉଛି, ଭାଇ କେତେବେଳେ ଆସିବେ ଖରା ତ ହଉଛି।
ଆସିବେ ଆହୁରି ଭଉଣୀ ଘର ଅଛନ୍ତି। ମୋ ବଡ଼ ଭଉଣୀ, ତାଙ୍କ ଘରକୁ ଯିବେ। ମୋ ପିଇ ସିଏ ଅଛନ୍ତି। ତାଙ୍କ ଘରକୁ ଯିବେ, ହେଇକି ଆସିବେ ଆଉ।
ଓ ଆଚ୍ଛା। ହଁ ଆଜି ଯାଉଛନ୍ତି ବା ବାପା।
ଆ ହୋ।
ଆଉ ତମର ରଜରେ ଶାଢୀ ଦିଅନ୍ତି ନା ଦିଅନ୍ତିନି?
ନା ରଜରେ ଦିଅନ୍ତିନି ମୁଁ ସାନ ଝିଅ ମୋତେ ର ସାନ ଝିଅ ମତେ ରଜରେ ଦିଅନ୍ତିନେଇ ମତେ ମୋତେ ଦ୍ୱିତୀୟା ଓଷା ଆଉ ସାବିତ୍ରୀ ଓଷାକୁ ଦିଅନ୍ତି। ତାପରେ ମୁଁ ଏକା ହେଇଛି କି ଆମେ ଭାଇ ଭଉଣୀ ପିଇସୀ ଅଛୁ ସବୁ।
ହଁ।
ଆଉ ତାଙ୍କ ସମସ୍ତଙ୍କୁ ଦେଲେ ମତେ ତ ଦେବେ ନା ଆଉ ଝିଅକୁ କଣ ଖୋଇକି ଯାଇଥିଲା ନା?
ନା ନା ସେ କିଛି ଖାଇ ନଥିଲା ସେ ବୋଉ କୁ କହିଥିଲି ଖୋଇଦବ ବୋଲି।
ଓହୋ।
କହିଥିଲି ଖୋଇଦବୁ ବୋଲି ସେ ତାର ଖୋଇଦେଇଥିବ। ଇଏ ତ ଖାଉନି ଖାଲି ଚ ଗଲା ହଉଛି।
ଛୋଟ ଛୁଆ ବା
କୋଉଦିନ?
ତମ ଟାଇମ ଅନୁସାରେ ସାରେ ତମେ ଖାଇ ତୁମେ ପଛେ ବରଂ ଡେରିରେ ଖାଅ ଛୁଆଙ୍କୁ ତୁମେ ଟାଇମ୍ ଅନୁସାରେ ଖାଇବାକୁ ଦବ।
ହଁ ମୋରା ଆଉ କଣ କରିବା ଛୁଆଙ୍କ ପଛରେ ନ ଲାଗିଲେ ହବନେଇ।
ଆଉ ସେ ଛୋଟ ଛୁଆ ଆଉ। ଆମେ ବଡ ମଣିଷ ଆମକୁ କଣ ହଉଛୁ। କଣ ନାହିଁ ଆମେ କହିପାରିବା ସେ ଛୋଟ ଛୁଆ କଣ କହିପାରିବେ।
ନାଁ ତ
ଚି ବୋଲି କହି ପାରିବେନି ସୁଦ୍ଧା ଖାଲି କାନ୍ଦିବେ। ଆଉ ଚାଲିକି ଯାଉଛ ନା କଣ?
ହଁ ନାଇଁ ଚାଲିକି ଯାଉଛି?
ଓହୋ। ଛତା ନେଇଥିବ।
ହଁ ହଁ ମୁଁ ନଇଛି ପରା। କାଇଁନା ଯୋଉ ଖରା ହଉଛି ଛତା ନ ନେଲେ ହେଲେ ଭାଇ ଖରା ଦେହ କଣ ହେଇଯିବ। ଆଜି ଅବଶ୍ୟ ଟିକେ ଥଣ୍ଡା ପାଗ ଅଛି ଟିକେ ପବନ ଦଉଛି କିନ୍ତୁ ଖରାଟା ଅଛି ଅଛି ଜୋରରେ ଦେଖେଇ ଦଉଛି ବା।
ନା ହଉ ପଛେ ସକାଳୁ ବି ଚା ବିସ୍କୁଟ୍ ଖାଇଛି।
ସକାଳୁ ଚା ବିସ୍କୁଟ ଗୋଟା ଖାଇବା କଥା ନୁହଁ।
ନୁହେଁ ଯବା ହେନ କଣ କରିବା ଟାଇମ ନାହିଁ ଡେରି ଗା ଧେଇବା ହେଲା ତର ଭରିରେ ଚା ବିସ୍କୁଟ ଖାଇବି ଯାହାହେଲେ ସମସ୍ତଙ୍କୁ ଖାଇବାକୁ ଦେଇକି ରୋଷେଇ କରିବାକୁ ପଡ଼ିବ ଗାଧୁଆଡ଼ ଯାହାହେଲେ ଆସିକି ଖାଇବେ ସବୁ ଶୀଘ୍ର ରୋଷେଇ ନ କଲେ ଏଣେ ଖରା ବି
ଆଉ ପୁଅ ଘରେ ଅଛି ନା ନା ତାର ଛୁଟି ହେଲା ନାଁ ହେଇନି?
ନାଁ ପୁଅ ଘରେ ଅଛି। ଛୁଟି ହେଲାଣି ଏଇନା କେ ରଜ ଆଜି ଶୁକ୍ରବାର ଛୁଟି କାଲି ଶନିବାର ତ ଛୁଟି ରବିବାର ତ ରବିବାର ଆଉ
ଆଚ୍ଛା। ଭଲ ଆଉ କଣ କୁହ?
ଆଉ କଣ କରିବା ନାଁ ଏଇଭଳିଆ କାମ
ନାଁ ତମେ ଆସି କି ସାଙ୍ଗେ ସାଙ୍ଗେ ଝିଅକୁ ଖାଇବା କଥା ବୁଝିବ ମା ସେ ଛୋଟ ଛୁଆ
ଆଗେ ବୁଝିଦେବେ। ଯାହାହେବ ଖାଇବା କଥା।
ଧୂଆ ହବ। ଛୋଟ ଛୁଆ ତମେ ଧୋଇ ଧୂଆ ହେବ ସ୍କୁଲ ଯାଇଥିଲ।
ନା ବାଡ଼ିଆଡେ ଆମର ଚୁଲିଟା ଯେ ପବନ ଦଉଛି। ହେଲେ ବି ପବନ ଦେଲେ ବି ଚୁଲିଟା ଟିକେ ଜାଳ ହେଉନି ଛୋ ପଦା ଚୁଲି ଜଗିକି ବସିବାକୁ ପଡ଼ୁଛି।
ନଜଗିଲେ ଆଉ ହବ କି।
ହୁଁ।
ମୋ ବହୁତ କାମ ହଉଛି ମୋ ବନ୍ଧୁ ଆସିବେ ତମେ ରୋଷେଇ କର ମୁଁ ରଖୁଛି। ଯାଏ ଆଛା ରଖିଲି। ହଉ